ହ୍ୟାଲୋ।
ହ୍ୟାଲୋ ଆଜ୍ଞା ନମସ୍କାର ଶୁଭ
ସକାଳ ସକାଳ। ଠିକ ଅଛି ଠିକ ଅଛି ବେଳେ ବଳେ ମଣିଷ ତାରା ବୋଲି ବି ହେଇଯାଏ କିଛି ବଡ କଥା ନାହିଁ। ଆଉ କଣ କରୁଥିଲେ ଆପଣ?
ଅ ନା ଅଛି ବାହାରେ ଠିଆ ହେଇଛି।
ବାହାରେ ଆପଣ ଘରେ ବି ଠିଆ ହେଇପାରିବେ ବାହାରେ କଣ କରୁଛନ୍ତି?
ଅ ଏମିତି ହିଁ ମାନେ ଲାଗିଲା ତ ପଳେଇ ଆସିଲି ବାହାର କୁ।
ତ ଆପଣଙ୍କ ଅଞ୍ଚଳରେ ଏବେ ମାନେ ଗରମ ହଉଛି ନା ଥଣ୍ଡା ହଉଛି ନା କଣ ଚାଲିଛି କଣ କାରଣ ଆମ ଅଞ୍ଚଳରେ ଏବେ ଆଜି ତ ସବୁଦିନ ଖୋରା ହୁଏ ଦୁଧ ଗ୍ରୀଷ୍ମ ଦିନ ଖୁଆ ତ ସହି ହୁଏନି କିନ୍ତୁ କାଲିଠୁ ଟିକେ ମାନେ କଣ କହୁନାହାଁନ୍ତି। ଟିକିଏ ଭଲ ପାଗ କରିଛି ମାନେ ଟିକେଏ ମେଘ ମେଘ ପାଗ କରିଛି ବର୍ଷା ବି ହେଇବାର ସମ୍ଭାବନା ଅଛି। ତ ଆପଣଙ୍କ ଅଞ୍ଚଳରେ କେମିତି ଅଛି?
ସେ ସମାନ ମାନେ ସମାନ ଅଛି ତମ ପଟେ ଯେମତି ଅଛି ଆମ ବଟେ ପାଗ ବି ସେମିତି ଅଛି। ଏବେ ଚ ଦି ତିନି ଦିନ ହେଲାଣି ମାନେ ଖାଲି ବର୍ଷା ହଉଛି। କିନ୍ତୁ ଏବେ ଏତେ ବି ପାଗ ଖରାପ ନାହିଁ ଭଲ ଅଛି। ମୋତେ ଲାଗୁଛି ଖରା ହବ ଆଜି। କାଲି ତ ପ୍ରବଳ ବର୍ଷା ମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖାଲି ବର୍ଷା। ଏବେ ସକାଳୁ ବି ଟିକେ ଟିକେ ପକଉଥିଲା ଏବେ କିନ୍ତୁ ଛାଡି ଯାଇଛି ଟିକେ।
ଓ ହଉ ତାହେଲେପଣଙ୍କ ବର୍ଷା ହଉଛି ଆପଣ ବହୁତ ଭାଗ୍ୟବାନ କାରଣ ଗ୍ରୀଷ୍ମିନ ବର୍ଷ ବର୍ଷା ହ ହେବାଟା ଗୋଟେ ଭଲ ଜିନିଷ। କାହିଁକି ବର୍ଷା ହେଲେ ଆମକୁ ମାନେ ଗରମ ଲାଗେନି। କିନ୍ତୁ କଣ କରିବା ଆମଡ଼ ତ ସେ ସୁବିଧା ନାହିଁ ଆମ ଆଡ଼େ ବର୍ଷା ତ ହଉନି କିନ୍ତୁ ପାଗଟା ମେଘୁଆ କରିଛି ମାନେ ଭଲ ଲାଗୁଛି। ତ ତ ଆପଣ କହିଲେ ଯେ ଏବେ ପାଗଟା ଭଲ ହେବ ମାନେ ଆପଣ ଚାହାନ୍ତି ଯେ ଖରା ଖରା ହେଉ ନା କଣ?
ଖରା ହଉ ବୋଲି ମୁଁ ଚାହଁନି ଯେମିତି ମାନେ ଟିକେ ମେଘୁଆ କରିବ ଏତେ ଖରା ହବ ନାଇ ଟିକେ ଟିକେ ହବ କହିଲଲେ ଭଲ ଲାଗିବ।
ଆପଣଙ୍କ କହିଲେ ଏବେ ମେଘୁ ହେଇଛି ଆଗକୁ ଖରା ହବ ଆଉ ପାଗଟା ଭଲ ହବ ତ ତା ଅର୍ଥ ମୁଁ ବୁଝିଗଲି ଆପଣଙ୍କୁ ହଁ ହଁ।
ମାନେ ଖରା ହବ ଏବେ।
ହଁ ଆପଣ ପ୍ରଥମେ କହିଥିଲେ ଯେ ନାଇଁ ପାଗଟା ଭଲ ହବ ତ ମୋତେ ଲାଗିଲା ବଧେ ଆପଣଙ୍କୁ ଖରା ଭଲ ଲାଗେ। କିନ୍ତୁ ମୋତେ ତ
ନା ନା ଖରା ମତେ ଭଲ ଲାଗେନି।
ତ ଆପଣ କତ ମାନେ ସବ ଭଲ
କିନ୍ତୁ ବେଶୀ ବର୍ଷା ହେଲେ ବି ତ ଭଲ ଲାଗେନି ନା? ପାଗ କେମିତି ଭଲ ଲାଗେ କହିଲେ ଟିକେ ଜଷ୍ଟ ଅ ଇଏ ଥିବ ତା ସହିତ ବର୍ଷା ଟିକେ ଟିକେ ପକଉଥିବ ସେଇ ଟାଇମ ରେ ବୁଲିବାକୁ ବି ବହୁତ ଭଲ ଲାଗିବ।
ମାନେ ଆପଣ ତାହେଲେ ବସନ୍ତ ଋତୁ ହେମନ୍ତ ଋତୁ କଥା କହୁଛନ୍ତି। ଯେଉଁ ଋତୁରେ ମାନେ ଗୋଟେ ଜିନିଷ ସରୁଥିବ ଗୋଟେ ଜିନିଷ ଆରମ୍ଭ ହେଉଥିବ ନା କଣ? ହଁ, ତ ସେ ଯେଉଁ ପାଗ ମାନେ ଖାଲି ବୁଲିବାକୁ ଇଚ୍ଛା ହୁଏ। ସବୁ କାର୍ଯ୍ୟ କରି ଛାଡ଼ିକି ଖାଲି ଟିକେ ବୁଲିବାକୁ ଇଚ୍ଛା ହୁଏ। ବୁଝିପାରିଲୁ ତ ଆଜି ତାହେଲେ ଦୁଇ ଦିନ ହେଲା ଯୋଉ ପାଗ କରିଛି ତ ଆପଣ ବୁଲିବାକୁ ଯାଇଛନ୍ତି କୁଆଡ଼େ?
କାଲି ଯାଇଥିଲି।
ବୁଲାବୁଲି ତାହେଲେ କରିଛନ୍ତି?
କାଲି, କାଲି ନୁହଁ ପହରଦିନ ଯାଇଥିଲି।
କୁଆଡ଼େ ବୁଲାବୁଲି କରୁଥିଲେ? କୁଆଡ଼େ ବୁଲାବୁଲି ଏବେ ଯାଇଥିଲେ କରିୟା ପାଇଁ?
ଆଉ ଭୁଲାଭୁଲି ନାହିଁ ମୋ ସାଙ୍ଗ ଗୋଟେ ଆସିଥିଲେ ତାକୁ ନବାକୁ ଯାଇଥିଲି ତ ସେପଟୁ ଟିକେ ବୁଲିକି ପଳେଇ ଆସିଲୁ।
ମାନେ ଆପଣ ଯଷ୍ଟ ହଁ ହଁ ଆପଣ ଯଦି ପାଞ୍ଚ ମିନିଟ୍ ଯୋଉ ଯାଇକି ଆସିଲେ ଆପଣ ତାକୁ ବୁଲିଆ କୁହନ୍ତି ତାହେଲେ ମୁଁ କଣ କହିବି ହେ
ନାଁ ପାଞ୍ଚ ମିନିଟ ନୁହଁ ପ୍ରାୟ ଘଣ୍ଟା ଟେ ଦି ତିନି ଘଣ୍ଟା ହେଇଥିବ।
ମାନେ ଆପଣ ସାଙ୍ଗକୁ ଆପଣ ଆଣିଗଲେ ଆଉ ବୁଲିକି ଦି ତିନି ଘଣ୍ଟା ପଳେଇ ଆସିଲେ?
ହଁ ସେସ୍
ନାଁ କଣ ସେ ଭଳିଆ ଆଉ ନାଁ କଣ? ହଉ।
ତା ସହିତ ବୁଲିକି ବି ପଳେଇ ଆସିଲୁ।
ଓହୋ ମନେ ତାକୁ ଆପଣ ଆଣି ଯାଇଥିଲେ ତା ସହିତ ଆପଣ ବୁଲିକି ପଳେଇ ଆସିଲେ ମାନେ ଦିଟା କାମ ଗୋଟେ ଥରେ ଆପଣ କଲେ ଆଉ।
ହୁଁ ହୁଁ ସେଇଟା।
ହଁ ହଁ ତାକୁ ହଁ ତାକୁ କୁହନ୍ତି ଆମେ ବହୁତ ଯାହାର ନାହିଁ କଣ ଥାଏ କୁହନ୍ତି ତ? ମୋର ମନେ ପଡ଼ୁନି ଓଡ଼ିଆରେ କଣ କହିବେ ଯାହାର ମାନେ ବହୁତ ପ୍ରତିଭା ଥାଏ ତାଏ ସିଏ ସେ ସେମାନେ ସେଇ କାମ କରନ୍ତି। ମାନେ ଗୋଟେ ଥର ଦୁଇ ତିନିଟା ଦୁଇ ତିନିଟା କାମ କରି ଦେଇକି ପଳେଇ ଆସନ୍ତି।
ସେଇଟା ତ ଭଲ କଥା ନାଁ ମାନେ କମ ଟାଇମରେଏ ସରି କମ ସମୟରେ ତମେ ଆଁ ବହୁତ କାମ କରିବ ହଁ।
ସେଆ ସେଆ ସେଆ ତାହେଲେ ଆପଣ ବହୁତ ପ୍ରତିଭା ଅଛି ଯାହା ଜଣା ଜଣା ଯାହା ଜଣା ପଡ଼ିଲାନି ମତେ। ହ ମୁଁ କହୁଥିଲି ମୁଁ ପ ପଚାରିବାକୁ ଚାହୁଁଥିଲି ଆପଣଙ୍କୁ କୋଉ ଋତୁ ଭଲ ଲାଗେ? ମାନେ ଯେମିତି ଆମେ କଥା ହୋଉଥିଲୁ ଋତୁ ବି ମାନେ ଏ ବର୍ଷା ଖରା ବିଷୟରେ ତ ଆପଣଙ୍କୁ କେଉଁ ଋତୁ ବହୁତ ବହୁତ ଭଲ ଲାଗେ?
ସେମିତି କିଛି ତ ନାହିଁ ମତେ ସବୁ ଋତୁ ଭଲ ଲାଗେ। ଅ ଏଇ ଯୋଉ ଗ୍ରୀଷ୍ମ ଋତୁ ଟିକେ ଏତେ ଭଲ ଲାଗେନି।
ହଁ ମାନେ ଆପଣଙ୍କୁ ଟି ଖରା ପସନ୍ଦ ନୁହେଁ? ମାନେ ଝିଅ ମାନେ ଟିକେ ଯେତିକି ଜାଣିଛି ମୁଁ ଖରାରେ ଟିକେ ବାହାରକୁ ବାହାରିବାକୁ ପସନ୍ଦ କରନ୍ତିନି ପାଇଁ କଳା ପଡ଼ିଯିବେ। ନାଁ କଣ? ଶୁଭା ଯାଉଛି ମୋ କଥା ଆପଣଙ୍କୁ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ମୋ କଥା ଶୁଣି ପାରୁଛନ୍ତି?